ହ୍ୟାଲୋ।
ହଁ କଣ କରୁଚ?
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା।
ହଁ କଣ କରୁଚନ୍ତି?
ଏଇ ଘରେ ବସିଚୁ ଆଉ କଣ କରିବା।
ଆପଣଙ୍କୁ କିଛି ଶୁଭା ଯାଉଛି କି ଏମିତି ବର୍ଷା ପଡ଼ିବାର?
ନାଁ ତ।
ହଁ ହଁ ଠିକ ଅଛି। ହ
ଜୋରେ ବର୍ଷା ହେଉଛି ବୋଧେ?
ହଁ ଏପଟେ ତ ହଉଚି ସେତେବେଳେ ହଉନଥିଲା ଟିକେ ଟିକେ ପଡୁଥିଲା।
ଓହୋ ଆମ ଆଡ଼େ ଅବିକା ଟିକେ ଛାଡିଛି ହେତେଳୁ ଟିକେ ଟିକେ ପାଉଥିଲା।
ଆଁ। ଆଉ କଣ କୁହନ୍ତୁ?
ଆଉ ଖିଆ ପିଆ ସବୁ ହେଲାଣି ନା ହେଇନି?
କଣ କହିଲେ?
ମୁଁ କହିଲି ଖିଆ ପିଆ ହେଲାଣି ନା ହେଇନି?
ନା ଏବେ ତ ଉଠିଛି ସମସ୍ତେ ଆଉ କିଛି ହେଇନି ଵକରକୁ।
ଶୁଭୁନି ଶୁଭୁନି ଭଏସ୍ କ୍ଲିୟର ଶୁଭୁନି?
ଏବେ ସୁ ବା ହାଲା?
ହଁ ସୁବିଲା।
ହଁ ଆମେ ତ ଏବେ ଉଠିଛୁ କିଛି କରିନୁ ଏବେ ଯାଏ।
ଆଚ୍ଛା ଆଟା ହେଲାଣି କିଛି କରିନାହାନ୍ତି?
ନାଁ। ଯିଏ ଟିଫିିନ୍ ବନେଇବ ସେ ସେପଟେ ନୋଟ୍ ଲେଖୁଛି ତ ଜଗିଛୁ ଆଉ।
ଆଚ୍ଛା।
ହା ମାନେ ଦିନ ମାନେ କଣ ଖାଇବା ହୁଏ ସେଇଟା ଆଗୁଆ ଲିଷ୍ଟ ହେଇକି ରୁହେ।
ହଁ ଯେତେବେଳେ ଯାହା ହୁଏ ସେତେବେଳେ ପଚାରିକି କରାଯାଏ ଆଉ
ଓହୋ।
ଆପଣ ଖାଇଲେଣି?
ନାଇଁମ ମୁଁ ବ୍ରସ୍ କରିନି ଏ ପର୍ଯ୍ୟନ୍ତ।
ଆଉ ତ ମୁଁ ବି ତ ବ୍ରସ୍ କରିନି।
ଏଇ ବର୍ଷା ଯୋଗୁ ମୁଁ ଏମିତି ବଇଚି ନହେଲେ ମୋ ବୋଉ ଏତିକି କଳୁ ଉଠିକି କହନ୍ତାଣି ଯାଉନୁ ବ୍ରସ୍ କରିବୁଏପନ୍ତ କିଛି କହିନି ସେ।
ଦେବେ ତ ଗାଧେଇକିଆଇଲା।
ଆଛା ଆ। ଆଉ ଆଜି କଣ ଖାଇବା ପାଇଁ ଇଛା ହଉଚି?
ଆଜି ତ ଶନିବାର ଆଉ କଣ ଆଜି ଖିଆ ହବ।
ସାଧା।
ହଁ ସାଧା ତ ମୁଁ ଆଇଁଷ ତ ଖାଏନି ଆଜି ତ ଶନିବାରଟା। ଦେଖିଆ କଣ ହଉଚି ଆଜି ସେଇ ଭଜାଭଜି ହବ ଅବିକା ଆଉ।
ହଁ। ହ କୁଆଡେ ଗଲେ ଆପଣ ଚୁପ ରହିଗଲେ।
କଣ?
ଚୁପ୍ ରହିଗଲେ କଣ ପାଇଁ କହିଲି?
ଆରେ ନାଇଁ ମ ଏପଟେ ଟିଭି ଟା ହଉଛି କଣ ତ ଏପଟ ଲାଗିଚି। ତ ଏଇଯୋଉ ଏପଟେ ବନ୍ଦ କରୁଥିଲି।
ଆଚ୍ଛା। ଆପଣଙ୍କୁ ଏମିତି ମୁଭିଜି୍ ଦେଖିବା ପାଇଁ ଭଲ ଲାଗେ?
ହଁ ଭଲ ଲାଗେ।
ମାଁ ଆପଣ ଦେଖନ୍ତି କି ଡ୍ରାମା କୋରିଆନ୍ ଡ୍ରାମା ଚାଇନିସି୍।
ନା ମୋ କୋରିଆ ଚାଇନିଜ ମୁଁ ଦେଖେନି।
ଆ ଠିକ ଅଛି ଠିକ ଅଛି।
କଣ ବିିଟି ଏସ୍
ବିଟିସ୍ ନାଇଁ ବିଟିସ୍ ତ ଅଲଗା ତାଙ୍କର ଥାଏ। ଏ ଡ୍ରାମା ଯାକ ଥାଏ ଆଁ
ହେଇଥିବ ମୁଁ ଦେଖେନି ଏଗୋରା। ମୁଁ କେବଳ ହିନ୍ଦୀ ଫିଲ୍ମ ଦେଖେ ତେଣିକି ସେ ଯୋଉ କ୍ୟାରେକ୍ଟର ଯୋ ରହୁଛି ନା ମାନେ ଅରିଜିନାଲ ହିରୋ। ସେ ହିରୋଇନ୍।
ହ
ତାଙ୍କ ନାଁ ପଛେ ନ ଜାଣିଥାଏ କିନ୍ତୁ ଫିଲ୍ମ ଦେଖା ହବ ମାନେ ଫିଲ୍ମ ମନକୁ ପାଇବା ଦରକାର।
ହଁ ଠିକ । ଆଉ ଷ୍ଟୋରି ଯୋଉଥିରେ ଥାଏ ଟିକେ ମଝିରେ ମଝିରେ ତାଙ୍କର ଗୋରେ ଷ୍ଟୋରି। ଗୋଟେ ସେଇଟା ଦେଖିବାକୁ ଭଲ ଲାଗେ ଗୋଟେ ହିଷ୍ଟ୍ରି ଥିବ ସେମାନଙ୍କର।
ହଁ।
ଆଉ ଆପଣ କ୍ରିକେଟ ମତେ ମତେ ତ ଡ୍ରାମା ଦେଖିବା ପାଇଁ ଭଲ ଲାଗେ। ଆଉ କଣ ଭଲ ଲାଗେ ନେଟଫ୍ଲିକ୍ସ ରେ ଯାହା ଅଛି ଦେଖି ଦଉଚି ଆଉ।
ଓହୋ। ଫାଇଭ୍ ଜି ଆସୁଥିବ ବୋ ଘରେ ଏଡା।
ହଁ ନାଇଁ ଆମ ଘରେ ତ ଫୋର ଜି ଆସୁଛି ଏଇଠି ମୁଁ ସାଙ୍ଗ ଘରେ ଅଛି ତ ଫାଇଭ ଜି ତ। ଦେଖୁଚି ଟିକେ ଆଉ
ଓହୋ ମାମୁଁ ଘରେ ଥିଲେ ଏବେ ସାଙ୍ଗ ଘରୁ ପଳେଇଲେ।
ହଁ ହଁ
ଏ ସରି ସରି ମୁଁ ଆଉ ଜଣଙ୍କ କଥା କହୁଥିଲି। ସେ ଏ ସେ ମତେ କହୁଥିଲେ କଣ ନା ମାମୁଁ ଘରକୁ ଆସିଛନ୍ତି ବୋଲି ସେ।
ହଁ। ଆଉ ଆପଣ ଦେଖନ୍ତି ଏମିତି ମ୍ୟାଚ କିଛି
ହଁ ମୁଁ ଦେଖେ।
କେବେଢୁ ଦେଖୁଛନ୍ତି।
ଆମର ଯୋଉ କ୍ରିକେଟ ମ୍ୟାଚ ରହୁଛି।
ହଁ।
ହଁ ଚାରି ବର୍ଷବ ମୁ ଦେଖୁଚି ଆଉ।
ଆ ହୋ। ମୁଁ ଏମିତି ଯାଇକି ଟିକିଏ ଟିଭି ସାମ୍ନାରେ ଟିକେ ଠିଆ ହେଇକି ଦେଖେ କିନ୍ତୁ ମୁଁ କିଛି ବୁଝିପାରେନି କଣ ହଉଛି। କଣ ଦେଖୁଛନ୍ତି କଣ ବୁଝୁଛନ୍ତି କିଏ ଜାଣି।
ଅ ହ। ମାନେ ୱାର୍ଲଡ କପ୍ ଏବେ ହଉଥିଲା ଦେଖିନାହାନ୍ତି ଏବେ ହେଇନି ସରି ୱାର୍ଲ କପ କହୁଛି। ଟି ଟ୍ୱଣ୍ଟି୍ ମ୍ୟାଚ ଟା
ମୁଁ କିଛି ଜାଣିନି ଏରା ଆଜ୍ଞା କିଛି କହିବେ କି କଣ ହବ ସେ ମାନେ କେ-
ହାଲୋ।
ହଁ କୁହନ୍ତୁ।
ମୁଁ କହିଲି ଆଇ ପିଏଲ ଟିମ୍ ଜାଣିନ ନା।
ନା।
ଆଜ୍ଞା ମୁଁ ଯେତିକି ଜାଣିଚି ଯେ ଆଇ ପି ଏଲ ରେ ଅଧିକ ରୁହନ୍ତି ଆର୍ ସିବି ବାଲାଙ୍କର ଫ୍ୟାନ୍। ସେଠି ବି ଥିବେ ବୋଧେ ଆରସିବି ଫ୍ୟାନ।
ମୁଁ ଜାଣିନି ମୁଁ କାହା ଫ୍ୟାନ୍ ବି ନାହିଁ।
ଓହୋ। ଏଇ ମୁଁ ଯେତିକି ଜାଣିସି ସେ ଦ୍ବିତୀୟ ଛୁଆଟେ ହଉ କି ତୃତୀୟ ଛୁଆଟେ ହଉ କି ସେ କାଲି ଜନ୍ମ ହେଇଥାଉ ସେ କହିବ ମୁ ଆରସିବି ଫ୍ୟାନ୍।
ଓଃ କି ଆଚ୍ଛା ବିରାଟ କୋଉଥିରେ ଅଛି ବିରାଟ ଆଉ ତାପରେ ଆଉ କି କିଏ ଅଛନ୍ତି ହାର୍ଦ୍ଦିକ ପା ଓ ଆଚ୍ଛା।
ହୁଁ।
ଶୁଣିଚି ଏମ୍ ନାଇଁ ମତେ ସିଏ ଭଲ ଲାଗୁଛି ସେ ପ୍ଲେୟାର ଭଲ ଲାଗୁଛି ଇଏ ଭଲ ଲାଗୁ
ଆଚ୍ଛା। ଆମର ତ ଏ ଟୁର୍ଣ୍ଣାମେଣ୍ଟ ବି ଏମିତି ହୁଏ।
ହଁ।
ଆମର ସେ ଷ୍ଟାର୍ଟ ହେଇଯାଏ ଡିସେମ୍ବର ମାସରେ ଟୁର୍ଣ୍ଣାମେଣ୍ଟ ଏଇଠୁ ଷ୍ଟାର୍ଟ ହୁଏ ଆମର ଗାଁରେ।
ହଁ ହଁ ଭଲ କଥା। ଆଉ ଫ୍ରି ଥିଲେ କଣ ଏମିତି ଖେଳନ୍ତି ନା ବୁଲିବାକୁ ଇଚ୍ଛା ହୁଏ ନା କଣ ଏମିତି କରନ୍ତି କିଛି?
ଗାଡ଼ି ଥିବ ଯଦି ଏନି ଟାଇମ୍ ଫ୍ରି।
ଆଛା।
ମାନେ ବୁଲିବା ପାଇଁ ଆଉ ନହେଲେ ସେମତି ଫୋନରେ ଗେମ୍।
ଆଁଅ
ଆଉ ଆପଣ?
ମୁଁ ମୁଁ ତ ସଦାବେଳେ ଡ୍ରାମା ଦେଖେ ଘରେ ବସିକି। ଏନିଟାଇମ୍ ମୋର ନହେଲେ ମାମା ମୋର ଯଦି ସରିଯିବ ଚାର୍ଜ କି ଡ଼ାଟା ମାମାଙ୍କ ଫୋନରେ ଦେଖେ। ଆଉ ଅଧିକାଂଶ ତ ମୁଁ ମାମାଙ୍କ ଫୋନରେ ଦେଖେ ନହେନେ ବାବାଙ୍କ ଫୋନରେ ମୋ ଫୋନରେ ଟିକେ ଦେଖିବା ପାଇଁ ଇଚ୍ଛା ହୁଏନି ଏତେ ବେଶୀ।
ଆଚ୍ଛା।
ହଁ ସେଇଠିରେ ବି ଟିକେ ଗାଳି ପଡ଼ିବ ଘରେ କଣ ଦେଖୁଛୁ ପୁଣି ସେଇଟାକୁ ଟୁ ଏକ୍ସ ସ୍ପିଡ଼ରେ ଦେଖେ। କଣ ଚପଟ ଚପଟ ହଉଚି ଯେ ବୁଝୁଛୁ ଯାଇକି ପାଠ ପଢ଼ିଲେ ଟିକେ ହଉନି ଏମିତି ନାଇଁ ସେମିତି ନାଇଁ। କେତେ କଥା କୁହନ୍ତି।
ଏନିମେ ବୋଧେ?
ଏନିମି ନାଇଁ ଏ ଡ୍ରାମା ହେରିକା ଦେଖୁଛି ମୁଁ।
ଓହୋ ନାଇଁ ମୋର ମୁଁ ଯୋଉଠି ରହୁଛି ନା ସେଠି ଗୋଟେ ପିଲାଟେ ଅ ହ ମାନେ ହଷ୍ଟେଲରେ ସେ ଏନିମି ଦେଖିବ ମାନେ ତା ସୋ ଟା ଚାଲୁଥିବ ଦି ଘଣ୍ଟା କି ତିନି ଘଣ୍ଟା ପାଖାପାଖି। ସେ ତାକୁ ଘଣ୍ଟେ କି ଆମର ଦେଢ଼ ଘଣ୍ଟା ଭି ତେରେ ଏ ଟୁ ଏକ୍ସ କଣ ଟୁ ପଏଣ୍ଟ ଫାଇବ ଏକ୍ସ ରେ ସାରିଦବ ମୁ ଭାରି ମାନେ କଣ୍ଟା ବୁଝୁଛୁ ମାନେ ସାଙ୍ଗେ ସାଙ୍ଗେ କଣ୍ଟିନୁସଲି ସେ ଦେଖି ଚାଲିଥିବ।
ହଁ। ସେ ବୁଝୁଥୁବୁ ସେ ଦେଖି ଚାଲିଥିବ।
ଏବେ ଗୋଟେ ଆସିଥିଲା ନ୍ୟୁରେ ଯୋଉ କଣ ଗୋଟେ ଥିଲା ଟିଚର ଲେସନ ନିୟୁ ନା କଣ ଗୋଟେ ଏମତି ଥିଲା।
ହୁଁ।
ଆପଣ ଦେଖିଛନ୍ତି?
ନାଇ ମୁଁ ଶୁଣିନି କାଇଁ କେବେ।
ହୁଁ। କଣ ଥିଲା ଯେ ମୋତେ ବି ଏବେ ଠିକରେ ଟିକେ ମନେ ପଡୁନି।
ହୁଁ ହୁଁ। ଆଉ ଏବେ ଏଇ ଯୋଉ ରଜରେ ତ ଏବେ ବୁଲାବୁଲି କୁଆଡେ ହେଇଥିବ ନା ହେଇନି।
ନା ନା ରଜରେ ତ ଆମ ଘରେ ଟିକେ ମନା କରିଦେଲେ କୁଆଡେ ଝିଅ ଯାଆନି। ମାନେ ସବୁ ରୋଜରେ ଆମେ ପାଳନ କରୁନୁରେ ଆମର ମନା ଅଛି।
ମନା ଅଛି ମାନେ ମାନେ କଣ କରିକିଛି ଅସୁବିଧା ଅଛି।
ଆ ଘରେ ଅସୁବିଧା ମାନେ- ହଁ ସେ ସମୟକୁ ଟିକେ ଆମର ଉ ଅପାଙ୍କ ଝିଅ ଟିକେ- ଚାଲିଗଲେ ତ ସେଥିପାଇଁ ଆଉ ଟିକେ ସଜ ବା - ସଜବାଜ ହବନି କହିବେ ଅଳତା ଲଗେଇବୁନି ଏମିତି କିଛି। ସେଦିନ କଳା କଲର କି ଏମିତି ନାଲି ଡ୍ରେସ ପିନ୍ଧିବୁନି କହିବେ ମୋତେ ଆଉ। କୁଆଡେ ବି ଯିବୁନି ଘରେ ଥା।
ଓ ହୋ।
ହୁଁ।
ମାନେ ତାଙ୍କୁ କେତେ ଏଜ ହେଇଥିଲା କି?
ତାଙ୍କେ ଥିଲେ ସାନ ଥିଲେ ବହୁତ ସାନ ଥିଲେ। ମାନେ ମୁଁ ତୃତୀୟ ନା ଚତୁର୍ଥ ପଢୁଥିଲି। ଏଜ କହିବାକୁ ଗଲେ ତ ଦଶ ଏଗାର ବୋଧେ। ଏମିତି ଆଉ ଏଗାର ବି ନାଇଁ
ମାନେ କଣ ଆକ୍ସିଡେଣ୍ଟ ରେ?
ନା ଏମିତି ଘରେ ଏକା। ସିଏ ସଜବାଜ ହେଇଗଲା ଏମିତି ଅଳତା ଲଗେଇକି ପଳେଇଥିଲା ସେପଟେ ଗାଁ ରେ ସେ ଆଉ ଜଣଙ୍କ ଘରକୁ ବୁଲିବା ପାଇଁ ସେପଟେ ତୋ ବୋଉ ଆସିକି କହିଲା କି ମୋତେ ଭଲ ଲାଗୁନି ମୋ ପାଦ ବିନ୍ଧୁଛି ମୋତେ ଜର ମାନେ ପେଟ କାଟୁଛି ଏମିତି ହେଲା ଆଉ ସବୁ କିଛି କଲେ ତାପରେ ଏମିତି ଏକା। ହଁ ମନ୍ଦିର ଫନ୍ଦିର ନେଇଥିଲେ କୋ ଇଏଙ୍କ ପାଖକୁ ମେଡିକାଲ ବି ନେଇଥିଲେ। ତାପରେ ଲାଷ୍ଟ କୁ ସେଇଠୁ ଗଲା ବେଳକୁ ତ। ଗଲେ ନା ଆଉ ଏମିତି।
ଆଛା। ଆଉ ସିଆଡେ ଏମିତି କଣ ଟା ମନ୍ଦିର ଫେମସ୍?
ଏପଟେ ଏପଟେ ମନ୍ଦିର ଆମର ବରାଳି ମନ୍ଦିର ଅଛି ନା କଣ ଏପଟେ?
ବୋରାଳି।
ଆ ହଁ ନା କଣ ଏମିତି ଅଛି ତ। ମୁଁ ଟିକେ ଠିକରେ ମାନେ ମୁ ମନ୍ଦିର ଯାଇନି ତ ଅଁ ଦେଖିବାକୁ ଗଲେ ହଉ ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ହୁଁ ଧନ୍ୟବାଦ।